ଭାଇ ଭଏସ ଏସ୍ କ୍ଲିଓର ଆସଛି ତ? ଆଉ କଣ କରୁଥିଲ? ହଁ ତମର ଆସୁଛି।
ସେନାରେ ଟିକେ ବସିଥିଲୁ।
ଏବେ କଣ ହେଇଚି।
ଖାଇବା ତ ଏବେ କିଣିକି ଖାଉଛୁ ନୂଆ ରୁମ୍ ନେଇଛୁ ତ।
ଓହୋ ଆଉ ପଢାପଢି କଣ କରୁଥିଲ?
ପଢ଼ାପଡି ଆଜି ବର୍ଷା ହଉଚିତ ଲାଇନ ନଥିଲା ବଇଥିଲୁ ଆଉ।
ଓହୋ, ଆଉ ତମ ସେପଟ ତାହଲେ ଆ ବର୍ଷା ହେଇଛି ନାଇଁ ଆମ ଏପଟେ ଗ ଉଠେଇଥିଲା ଏଇ ସନ୍ଧ୍ୟା ଟାଇମ ରେ ମାନେ କଳା କାଳ ବୈଶାଖୀ ଟାଇପ ରେ ଆସିଥିଲା ବର୍ଷା ଟା କିନ୍ତୁ ଭାଙ୍ଗିଗଲା ବର୍ଷା ଟା କରେଣ୍ଟ ନଥିଲା କରେଣ୍ଟ ଟାଇପ ଜୋର ଟା ଆସିଥିଲା କିନ୍ତୁ ପବନ ଟା ଟିକେ ଜୋର ହେଇଛି ବର୍ଷା ନାଁ ହେଇନି ଏତେ।
ହଁ ଆମର ତ ଏଇ ଚାରିଟା ବେଳକୁ ହଉଛି ବର୍ଷା ଏବେ ଏବେ ବି ହଉଛି ଟିକେ ଟିକେ ଆଉ।
ହଁ ଆଉ ସକାଳୁ ଗୁଳୁଗୁଳି କେମିତି ହେଇଥିଲା?
ଆଜି ବେଶୀ ଖରା ହେଇନି।କାଲି କାଲି ଟିକେ ହେଇଥିଲା ଯାହା ଆଜି ଟିକେ
ଅଁ କୁହନା ମାନେ ପା ପାଗ କୋହଲା ରହୁଛି କିନ୍ତୁ ମାନେ ଟେମ୍ପରେଚର ଟା ରହୁଛି ଆମ ଏପଟେ। ରହି ହଉନି ଟୋଟାଲ ଏମିତି ଖରା ହଉଛି ଆଉ।
ହୁଁ ଗରମ ବହୁତ
ପ୍ରବଳ ଜୋର ଗରମ ହଉଚି ବା
ବର୍ଷା ହେଲା ଦିନୁ ଥଣ୍ଡା ଟିକେ ପଡିଛି।
ହଁ ବର୍ଷା ହେଲେ ଟିକେ ଥଣ୍ଡା ଲାଗିବ ।
ରଜ ଆସିକି ହେଲାଣି କିନ୍ତୁ
ରଜ ଆସିଲାଣି ଚ ମାନେ ଖରା କମୁନେଇ ଆଉ। ଅତିଶୟ ଖରା ହଉଛି ପୁରା ରହିହଉନି ଟୋଟାଲ ଆଉ।
ଆ ରଜ ଆସିକି ବର୍ଷା ହେଇଯିବା କଥା ଏବେ କୁହ ଟିକେ ଟିକେ
ବର୍ଷା ହେଇଯିବା କଥା ମୌସୁମୀ ଏପର୍ଯ୍ୟନ୍ତ ଆସିନି ବା ମୌସୁମୀ ଆସିଲେ ଯାହା ବର୍ଷା ହବ ଆଉ। କୁଆଡେ ନାହିଁ ଟୋଟାଲି ବର୍ଷ ତ ଟୋଟାଲ ସବୁଆଡେ ଶୁଖିଲା ପଡିଛି ଆଉ।ଆଉ ଆଉ ତମ ଖବର କଣ?
ହୁଁ ଆମର କିଛି ନାହିଁ କଲେଜ ବନ୍ଦ ଅଛି ତ ବଇଛୁ ରୁମ୍ ରେ ଆଉ।
ଓ କଣ ପଢୁଚ ଏଇନା?
ଏ ଏମସିଏ
ଓହୋ ଏମସିଏ କରିବ ନା କରୁଥୁଲ?
ନାଇଁ କରୁଚୁ ବା ସେକେଣ୍ଡ ଇୟର
ଓହୋ ମାନେ କଣ ପ୍ଲସ ଟୁ ପରେ ଏମସିଏ? ନା ନା ବିଏସି କରିସାରି
ଏଇଟା ହଉଚି ମାଷ୍ଟର ଡିଗ୍ରୀ।
ହଁ ମୁଁ ବୁଝୁଛି ଯେ ତମେ ମାନେ
ଆଉ ଏଇଟା ଆ ବିସିଏ ପରେ ଏମସିଏ।
ଓ ବିସିଏ କରିଥିଲ ଆଗ?
ହୁଁ।
ଓହୋ ବିସିଏ ପରେ ଏମସିଏ। ହଁ ମୁଁ ଜାଣିଛି ବିସିଏ ପରେ ଏମସିଏ।ଟେକ୍ନିକାଲ ଲାଇନ ଓଜେଇ ଦେଇଥିବା ବୋଧେ। ଓଜେଇ ଦେଇକି ଏମସିଏ କରିଥବ ଆଉ।
ଆଉଥରେ ଓଜେଇ ବାହାରିଲାଣି।ପିଲା ପକେଇଥିବେ ଆସିବ ଆଉ।
ଆଉ ଖାଇଥିଲ କଣ?
ଆଜି ତ ବାହାରେ ଖାଇଥିଲୁ ହୋଟେଲ ରେ ମିଲ୍ ଖାଇଥିଲୁ ସାଧା ମିଲ୍ ଆଉ।
ଓହୋ ରାତି କଣ ରୋଷେଇ ହବ। ମେସ୍ ରେ ରହୁଚ ବୋଧେ?
ନାଇଁ ମେସ୍ ରେ ରହୁଥିଲୁ ମେସ୍ ବନ୍ଦ ହେଇଯାଇଛି।ଏବେ ରୁମ ନେଇକି ରହୁଛୁ ଆଉ।
କୋଉଠି ରହୁଛ ଏବେ?
ଏଇ କଟକ।
ଓହୋ।କଟକରେ ଆଜି କଣ ମୁଁ ବୁଝୁଥିଲି ବି ମାମୁଙ୍କ ସାଙ୍ଗେ କଥା ହଉଥିଲି ସନ୍ଧ୍ୟାବେଳେ ବର୍ଷା ଟା ବି କାଲି ଜୋର ରେ ହେଇଚି।
ହ।
ଅଚାନକ ବର୍ଷା ହେଇଛି ହଁ ଯାଇପରି ସେଇ ବର୍ଷା ଟା ଆମର ଯୋଉ ଏପଟେ ଆସିଥିଲା ସେପଟେ ବୋଧେ ହେଇଗଲା ଏପଟେ ନହିଁ ଆଉ।
ବଧେ।
ହଁ କୁହନ କୁହନା ପରିବେଶ ପୁରା ଖରାପ ହେଇଗଲାଣି ଯୋଉ ଟାଇମ ରେ ବର୍ଷା ହବା ହଉନି ଯୋଉ ଟାଇମ ଖରା ହବା ହଉନି ମାନେ ଅସ ପା।
ଆଉ ତମେ କଣ କର ଭ
ମୋର ବି ଏସ୍ ସ ପ୍ଲସ୍ ଥ୍ରୀ ସରିଛି ମୁଁ ପିଜି କରିବି ଆ ପିଜି ଏକ୍ଜାମ ଟା ଦେଇଛି ସିପିଟି ରେଜଲ୍ଟ ବାହାରନି। ଏଇ ଲାଷ୍ଟ ଆଡୁ ବାହାରିବ। ହଁ ପିଜି କରିୟାର ଅଛି ହଁ।
ଅରେ ଜିକାର
ମ୍ୟାଥମେଟିକ୍ସ
ନାଥ କଛି ଓହୋ। ଆଉ କଣ ଖାଇଛ କି।
ଖିଆ ହେଇନହିଁ ଏଇଠି ଦେଖିବାକୁ ମିଆ ଚକୁଳି ହେରିଆ ଖାଇବା ଯାହା ଖରାଡେ ଖିଆ ହେଇଥିଲା ଆଉ କରେଣ୍ଟ ନଥିଲା।
ଖରାବେେଳେ କଣ ପଖାଳ?
ନାଇଁ ଆଜି ଭାତ ମାଛ ତ କରିଥିଲା। ପଖଳ ଭାଇ ମୁଁ ଖାଏ ନା ଥଣ୍ଡାରେ ଚା ଖାଇଲେ ପଖାଳ ମରିକି ଖାଆନ୍ତିନି ହୁଁ। ଖରାଦିନେ ଖାଇବା କଥା କିନ୍ତୁ ମତେ ତ ମୋର ଟିକେ ତନସିଲ ଇ ଅଛି ତ। ହଁ ନାଇଁ ପଖାଳ ଖାଇବାକୁ ସାଙ୍ଗେ ସାଙ୍ଗ ଖଣ୍ଡ ଧାର
ଆମେ ତ ପ୍ରାୟ ଖରାଦିନ ପଖାଳ ଖାଇଛୁ ହେଲି ଆଉ କିଛି ନହିଁ।
ସଖଣ୍ଡ ପୁରା ପେଟ ଥଣ୍ଡା ଆଉ
ଏବେ ପଳେଇ ଯାଇଥିଲି ରୁମ ଖାଇନି ପଖାଳ ଖାଇଆାଇନି ପେଟ ଗରମ ହେଇଯାଇଥିଲା ଆମର
ହଁ ନାଇଁ ସେ ପାଣି ଫାଣି ପିଇବା ପିଆ ଟିକେ ଟାଇମ ଟେବୁଲ କର ସେଇଥିପାଇଁ ପେଟ ଗରମ ହଉଛି ଖାଇବା ପିଇ ଟିକେ ଏକରକର ହଉଛି ବୁଧେଇ ହଉ
ହୁଁ ଏଟା ଫେଣ ଘରୁ ପଳେଇ ଆଲୁ ହଠାତ୍ ନା ହଉ।
ଏଇ ରଜସା ଛୁଟ ଥିଲା ବୋଧେ ଏବେ ଖୋଲିଛି।
ହଁ ହଁ।
ଆଜିଠୁ ଖୋଲଛି ନା କା ଟୁ ଖୋଲିଛି ବୋଲି
ନାଇଁ ଏବେ ଆଇିଲଣି ଦି ତିନି ଦିନ ହେଲା।
ଓହୋ ଆଉ ତମର ଏମସିରେ କଣ ସବୁ ପାଠ।
ସେ କମ୍ପ୍ୟୁଟର ଲାଇନ ହେ ଟିକା
ଓହୋ ତାର ସେମିଷ୍ଟାର ଥବ ଆଉ
ହଁ ଦି ବର୍ଷ ଚାରିଟା ସେମିଷ୍ଟର
କେତେ କଣ ମାର୍କ ରହୁଛି କେଇଟା ସବଜେକ୍ଟ୍
କଉଡାରେ ଚାର୍ ଟା ପାଞ୍ଚ ଟା ଲାଷ୍ଟ ସେମିଷ୍ଟର୍ ଟା ଖାଲି ଦିଟା ସବଜେକ୍ଟ୍ ଟ
ତମର ଥବ ମାନେ ଥିଓରି ସବୁ ଟିକାଲ୍ ଥବ ଆଉ
ହଁ ଲାଷ୍ଟ୍ ସେମିଷ୍ଟର୍ ଠାରେ ଖାଲି ପ୍ରୋଜେକ୍ଟ୍ ଗୋଟେ ଆଉ ଗୋଟେ ପ୍ରାକ୍ଟିକାଲ୍ ଆଉ କିଛି ନାହିଁ
ଇଏ ତମର ମାନେ ବିଟେକ୍ ଠାରୁ, ବିଟେକ୍ ର ଉପର ଲେବୁଲ ପାଠ ଆଉ
ନା ନା ତା ଆରେ ସାଙ୍ଗ
ତାଙ୍କରି ସାଙ୍ଗରେ ହବ ମ ତମେ କାହି ଏମ୍ ସି ଏ କଲ କଣ ଫେରିକା ଏମ୍ଷ ଟେକ୍ କରିବ
ନାଁ ନାଁ ବି ସି ଏ କଲୁ ଏମ ସି ଏ କଲୁ ନା ଦିଟା
ଓ ଆଚ୍ଛା ଆଚ୍ଛା ଆଉ କିଛି । ନାଇଁ ଏବେ ମାନେ ଧର ତମର ଏ ସି ଏସ୍ ଏମ୍ ସି ଏ ପରୀକ୍ଷା ମାନେ କଣ କ୍ୟାମ୍ପସ୍ ଆସିବ ମାନେ ବାହାରକୁ ଯିବ ଷ୍ଟେଟ୍ କୁ
ହଁ ହଁ ଜବ୍ କରିବାକୁ ଯିବୁ
ହଁ ଜବ୍ ତାର ଅଛି ଥବ ବା କେଇ ଦିନି ଟ୍ରେନିଂ ଟା ତ ନିଂ ଟାଇମ୍ କେମ ଆସିବୁ ଠୁ
ହଁ ବିଟେକ୍ ରେ ଚାରି ବର୍ଷ କାଟ
ଦି ବର୍ଷ ଛ ବର୍ଷ ଇଏ ତିନ୍ ତିନ୍ ଛଅ ବର୍ଷ ବୋଧେ ତିନି ବର୍ଷ
ହଁ ସି ତିନି ବର୍ଷ ଇଏ ଦି ବର୍ଷ ପାଞ୍ଚ ବର୍ଷ
ଛ ଅ ବର୍ଷ ଆଉ
ବିଟେକ୍ ପରେ ଏମ୍ଟେକ୍ ପ୍ରାୟ ପିଲା କରନ୍ତି ନି
ହଁ ଏମ୍ଟେକ୍ କରନ୍ତିନି ପ୍ରାୟ ବିଟେକ କରି ପ୍ରାୟ କ୍ୟାମ୍ପସ ପଳଉଛନ୍ତି।
ହୁଁ ସେଇଗୁଡା ଆଉ ଆଉ ଯେଇ ଯିଏ ଦେଇନଥିଲ ସିଏ ବିଷିଏ କରୁଛି ପ୍ରାୟ ଆଉ ଆମେ ଦେଇନଥିଲୁ ଯେଇ ବୋଲି ବିଷିଏ କଲୁ ଆଉ।
ହୁଁ।
ନହେଲେ ଯଵ୍ ଯେଇ ରାଙ୍କ୍ ଆସିଥିଲେ ବିଟେକର ବି କରିଥାନ୍ତା ଆଉ
ଯେଇରେ କେତେ ଥିଲା ? ମ ମୁ କହିଲ ଜେର କେତେ ପର୍ସେଣ୍ଟ ଥିଲା କଣ?
ତ
ହାଲୋ ।
ହାଲୋ।
ଜେଇରେ କେତେ ପର୍ସେଣ୍ଟ ଥିଲା?
ଯେଇ ଦେଇ ନଥିଲୁ ଭାଇ।
ନ ଥିଲା।
ହଁ ସେଇ ଏଥିପାଇଁ ହେଲା ଆଉ ଏଇଟା କଲୁ ଯାହାହାଲ କଣ, ହଁ ଓଜେଇ ଦେଇଥିଲ।
କେତେ ଆସିଲା ରେଙ୍କ ଭଲ ଆସିଥିଲା? ଓହୋ କେତେ ଏ ଏ କଉ କଲେଜରେ କରୁଚ କି କଟକର?
କଟକର ଏଇ ଆମ ଗମେଣ୍ଟ କଲେଜ।
କଲେଜ ନାଟା?
ହଁ ଆଇ ଏମ ଆଇ ଟି।
ଓହୋ ହୋ, ଏବି ଆଇ ଟିରେ ବି ବିଟେକ ନାଇଁ, ଯୋଉ ବି
ହଁ ସେଠି ବି ଅଛି।
ହୁଁ ହୁଁ, ସେଇଟା ଭଲ ନା ଏତେ ବାଗ ନୁହଁ?
ଭଲ ସବୁଠେ କ୍ୟାମ୍ପସ ଆସିବା କଥା ସବୁଠ ସମାନ ଆଉ ଖାଲି ପଢା ଉପରେ ଟିକେ ଯାହା ଆଉ।
ଆଉ ଡ୍ରିମ୍ସରେ ଆମର କେମତି କଣ ପଢା ପଢି?
ସେଇଟା ହିଁ କହିପାରିବିନି, ସେ ତାଙ୍କର ଟିକେ କଣ ଟିକେ ଅଧିକ ପଇସା ହେଲା ତାଙ୍କର କ୍ୟାମ୍ପସ ଫମ୍ପସ୍ ସି ଆଣନ୍ତି। ତା ପଇସା ଦେଇକି ଆଣନ୍ତି, ଆଉ ଆମର ଏଇଟା ହଉଛି ଗମ୍ ମେଣ୍ଟ କଲେଜେ। ଗମେଣ୍ଟ ବି ପୀଉଟି ଯାହା ପଠେଇବ ଆଉ।
ହୁଁ ଯେତିକି ପିଲା ଆ -
ହୁଁ ବି ପି ୟୁ ଟି ଆମକୁ କାମ୍ପସ୍ ଆମେ ସେଇଥିରେ ଯାହା ଯିବୁ ଆଉ।
ହୁଁ ହୁଁ। ହ ଭଲ।
ମୁଁ କହିଲି ରି୍ୟାଙ୍କ ଚାରି ଶହ ଆସିଛି ତ ଗମେଣ୍ଟ ରେ କରିଦବା।
ନଁ ଭଲ ହଁ ଭଲ। କମ୍ ପଇସା, ପ୍ରାଇଭେଟରେ କଲେ ବହୁତ ପଇସା ଖର୍ଚ୍ଚ ହଉଚି।
ହୁଁ।
ଆଉ ତମ ଘର ଟା କୋଉ ବାଟେ?
ଆମର ବି ଏଇଠି କଟକରେ।
ଘର ବି କଟାକରେ ଓହୋ ଆ
ଏଠୁ ଟିକେ ବାସିବା ସଦାବେଳେ କିଏ କରେ ହେଥି ସେଠି ରହିଯାଇଛିୁ ଆଉ
ଓହୋ ଏଇ ଛୁଟି ପଟରେ ଘରକୁ ଯିବା ଆସ -
ହଁ ଆ ଆଗରୁ ବି ବେଶି ଭୁବନେଶ୍ୱର ରେ ରହୁଥିଲୁ ବାହାରେ ରହିଯାଇଛୁ ରହିଯାଇଛୁ ଆଉ। ଘରକୁ ଏମିତି ରହିବା - ମାନେ ଆଉ ପସନ୍ଦ ଆସୁନି
ହୁଁ ବାହାର ଅଭ୍ୟାସ ହେଇଗଲାଣି।
ବାହାର ରହି ଗଲୁଣି ଆଉ।
ଆଉ ଏଇ ଯୋଉ ଆମର କଣ କହୁଥିଲ ଆଉ ତମର ଏମତି ସଡନ କଣ ଟେକ୍ନିକାଲ ଲାଇନ ଆଉ କିଛି ଲାଇନ ଗଲନି?
ନା ଆମ ମର ଫାଷ୍ଟଣୀ ଭାଇ ଥିଲାଠ ପ୍ଲସ ଟୁ ପରେ ତ ବିସିଏ କଲିିକାଲ ତାପରେ ତାପରେ ଚାଲଲି ଯ ତା ଦି ଅଧିକ ପାଠ ପଢିବା।
କଉଠି କରିଥିଲ? ହଁ ହ ଆଠଗଡ଼ କଲେଜ ଆଠଗଡ଼ ରେ ବି ଗୋଟେ ଅଛି ଆମର ଇଏ - କଲେଜ ଗୋଟେ ଅଛି ଯୋଉ ଆମର କରୁନାହାନ୍ତି ଡିପ୍ଲୋମା
ଥର୍ଡ ରେ ଡିପ୍ଲୋମା ହଁ ଥିବ ଆଉ ଗୋଟେ ହଁ ଅଛି ଅଛି
ଗୋଟେ କଲେଜ ଅଛି ମୋର ଆମର ଏଇୋ ପିଲା କରିଥିଲ ହଁ ଧବଳେଶ୍ୱର ସେ କେମିତି କଲେ ଭଲ
ଡିପ୍ଲୋମା ଡିପ୍ଲୋମା ପାଇଁ ଭଲ
ଏଇ ସବୁ ପା
ପ୍ସ
ଅଜ୍ଞା ତ ପାଠ ପଢା ସବୁ ସବୁଡ ସବୁ କ୍ଷେତ୍ରରେ କମ୍ପିଟିସନ ହେଇଗଲାଣି ଆଉ ମାନେ ଚାକିରି ମିଳୁନାହିଁ କିନ୍ତୁ ପିଲା ବେକାର
ହଁ
ସବୁଆଡେ ସେଆା ଆଉ
ସଡ କେରେ ମିଳିବ ତ କିନ୍ତୁ ପିଲା ବାହାରକୁ ଯିବାକୁ ପଡିବ। ଏଠି ପାଖରେ ରହିଲେ କେହି ପିଲା ମିଳିବନି।
ହଁ।
ପିଲା ମୁଁ ଦେଖିଛି ପିଲାମାନୋନେ କଣ ସରିଯିବ ସମାନେ କହିହେ ଆମକୁ ପାଖରେ ଦରକାର ଆମେ ଘର ଛାଡିକି ଯିବୁନି।
ହୁଁ।
ଆଉ କିନ୍ତୁ କମ୍ପାନୀ କଣ ସିବମକୁ ତମେ ମାନେ ଦରକାର ବାହାରକୁ ଯିବା ଦରକାର।
ହଁ ବାହାର ଯିବା ପଡିବ ବାହାରୁ ତମେ ବାହାରେ ପଡିକି ରହିଲେ ହିଁ ତମର ମାନେ ତମ କାମ ଅନୁସାରେ ତମ କମ୍ପାନୀ ଚେଞ୍ଜ ହେବ ଚେଞ୍ଜ କରେଇବେ ତମ କାମ ଦେଖିଲେ ମନେ ଅଟୋମେଟିକ୍ ନେବ ତମ କମ୍ପାନୀ ଯେତିକି ଅଟୋମେଟିକ ସାଲାରି ବଢିବ। ପଢିକି ରହିିବାର ଅଛି ଛଅ ମାସ। ତମେ ତ ପଳେଇ ଆସିବୁ ଆଉ କିଛି କରିପାରିବ।
ଆଉ କଣେ କଣ କଲେଜ ରେ ଆସେ କମ ପଇସା ଟିକେ ଆସିବ ବୋଧେ
ହୁଁ ହଁ ସେଇ ପନ୍ଦର କୋଡିରୁ ଷ୍ଟାର୍ଟ ହବ ତମର କାମ ଦେଖିକି ତମର ମାନେ ତମର ଯୋଉ କମ୍ପାନୀ
ହୁଁ ଆଉ ସେଇଟା ପିଲା ଦେଖି ପ୍ରାୟ ରହିଯାଆନ୍ତି।ତ କୋଡିଏ ତିରିଶ ହଜାର ଦେଇକି ଚାକିରି କରିବ।
ହୁଁ ସେଇଟା ପିଲା ଦେଖୁନାହାନ୍ତି ବା ପିଲା କହୁଛନ୍ତି କିନ୍ତୁ ସୂକ୍ଷ୍ମରେ ହେଇଯିବ? ପଇସା ରୋଜଗାର କରିବା କଷ୍ଟ। ଏମିତି କରୁ ସେମିତି କାଳେ ରୋଜଗାର କରୁ ପିଲାଇଟା ଭାବିଉଛନ୍ତି।
ସେଇଗୁଡା ସେଇଟାରେ ବୟ ପିଲା ରହିଯାଉଛନ୍ତି ଆଉ ସେଇଟା ସେଇ ଦିଇଟା ଅସୁବିଧା ଆଉ ଆମର ଆମ ଘରେ ଆଡେ ଲାଇନ୍ ତ କରିକି ବସିଛନ୍ତି। ତାଙ୍କୁ ପଚାରିଲେ ଆସି ଥିଲା କିନ୍ତୁ ଆମେ ଗଲୁନି କିନ୍ତୁ ଭଲ ଲାଗିଲା ଆମେ ବାହାରକୁ ଯିବାକୁ। କହିଲେ କମ ପଇସା ଥିଲା। ଧ୍ୟାନ ଗଲୁନି। ଆଉ କଣ ଭାଇ ସି ତାଙ୍କୁ ମିଳୁଛି କିନ୍ତୁ ସେ ଗଲେନି।
ହୁଁ। ଆଜ କାଲି ମାନେ ସମସ୍ତେ ଦେଖିଲେଣି ମାନେ ନିଜ ବେନିଫିଟ ଅନୁସାରେ କାମ କରିବେ। ସ୍ଵାର୍ଥ ଗୋଟେ ଜିନିଷଛି ସମସ୍ତେ ଦେଖିଲାଣି ଆଉ ।
ଜଲଦି ପଇସା ମିଳିଗଲେ
ବାସ ଜଲ୍ଦି ପଇସା ମିଳଯିବ ପାଇଲେ ଭଛି ନହିଁ ।
ସେ
ହଉ ଭାଇ ମୁଁ ରଖୁ ଖୁଚି ମୁଁ ।